ହ୍ୟାଲୋ। ହଁ ସାଙ୍ଗ ମୁଁ ବସିଛି। ତମେ କଣ କରୁଛ?
ମୁଁ ବି ଏଇ ବସିଛି।
ଆଉ ଖାଇବା ପିଇବା ହେଇଗଲାଣିି।
ହଁ ଖାଇସାରିଲିଣି। ତମେ କଣ ଖାଇଥିଲ?
ମୁଁ ଡାଲି ଭାତ ଭଜା ଆଉ ସାଲାଡ଼। ତମେ କଣ ଖାଇଥିଲ?
ମୁଁ ଖାଇଥିଲି ମାଛ ତରକାରୀ, ଭାତ।
ଆଉ
ଆଉ ତମର ଭଲ ନା।
ହଁ ମୋର ସବୁ ଭଲ। ଆଉ ତମ ଖବର କଣ?
ଆଚ୍ଛା
ଆଉ
ଆଉ ତମ ଖବର ସବୁ ଭଲ ନା।
ହଁ ମୋର ଭଲ। ତମ ଆଡେ ଗରମ ହଉଛି।
ଆମ ଇଆଡେ ପ୍ରବଳ ଗରମ ହଉଛି।
ତମର ସେଠିରେ ଲାଇନ୍ ଅଛି?
ହଁ ଆମର ଲାଇନ ଅଛି। ତମର ଲାଇନ ନାଇଁ?
ନାଇଁ ଆମର ଲାଇନ ନାଇଁ। ମୁଁ ବାହାରେ ବସିଛି।
ଓହୋ। ନାଇଁ ଆମ ଇଆଡେ ଲାଇନ ଅଛି।
ଆଚ୍ଛା
ତମ ବର୍ଷା ହେଇଛି। ରାତିରେ ଦେଖିବା କଣ କରିବା ଆଉ।
ଆଚ୍ଛା
ଓହୋ
ଆଉ
ହଁ ମୋ ଦେହ ଭଲ ଅଛି। ତମ ଦେହ ଭଲ ଅଛି?
ହଁ ହଁ
ମୋତେ ଖାଲି ମଝିରେ ମଝିରେ ଥଣ୍ଡା ହେଇଯାଉଛି। ଆଉ ମୁଁ ଫ୍ରିଜ ପାଣି ପିଇ ଦଉଛି ଗରମ ଏତେ ଜୋରେ ହଉଛି ଯେ। ସେଇଥି ପାଇଁ ମୋତେ ଖାଲି ଥଣ୍ଡା ଧରିଦେଉଛି। ଦିନସାରା ଠିକ ରହୁଛି ପୁଣି ରାତିରେ ଶୋଇଲା ବେଳେ କାଲି କାଶ ହଉଛି। ସେତେବେଳେ ମାନେ ଜଣା ପଡୁଛି ଥଣ୍ଡା ହେଇଛି ବୋଲି।
ହଁ ଗରମ ଦିନରେ ଥଣ୍ଡା ପାଣି ରେ ପୁରା। ଥଣ୍ଡା ହେଇଯାଉଛି।
ହଁ ମୋତେ ସେଇଟା ଚିଡା ଲାଗୁଛି ଗରମ ଦିନରେ ଥଣ୍ଡା ହେଲେ ବହୁତ ମାନେ ଇଏ ଲାଗେ। ବିଲକୁଲ ବି ଭଲ ଲାଗିବନି ଖାଲି ଏକରେ ଉପରେ ଗରମ ହଉଥିବା ପୁଣି ତମ ଦେହଟା ପୁରା। ଗରମ ହେଇଯାଇଥିବ ପୁରା ବହୁତ ମାନେ ବାଧିବ ଭଲ ଲାଗିବନି।
ଅଲଗା ପ୍ରକାର ପୁରା ଦେହଟା ହେଇଯିବ।
ହଁ ହଁ ବା ମତେ ସେଇଥିପାଇଁ ଗରମ ଦିନରେ। ଥଣ୍ଡା ବିଲକୁଲ ବି ଭଲ ଲାଗେନି ଥଣ୍ଡା ଧରିଲେ।
ଗରମ ଦିନରେ ଧର ତମକୁ ଥଣ୍ଡା ହେଇଯିବ ତମେ ଶୋଇଥିବ ପୁଣି ତମ। ଘରେ ଯିଏ ଥିବେ ସେମାନେ ଶୋଇପାରିବେନି ଆହୁରି ଚିଡା ଲାଗିବ ତମେ ଖାଲି କାଶ ହଉଥିବ ତମକୁ ସେମାନେ ବି।
ଚିଡେଇବେ ଘରେ ଏମିତି ହଉଛି ସେମିତି ହଉଛି।
ହଁ। ଆଉ ତମେ ମା ଛ ତରକାରୀ ରାନ୍ଧି ଶିଖିଛ କହିଲ କେମିତି ରାନ୍ଧନ୍ତି?
ମାଛ ତରକାରୀ ରେ ଆଳୁ ଆଗେ ତେଲ ପକେଇଦବ ତେଲ ଗରମ ହେଇଗଲେ ଫୁଟଣ ଆଉ ପିଆଜ ପକେଇବା ସେଟା ଭଜା ଯିବ ସେଟା ଭଜା ହେଇଗଲେ ତାପରେ ଯୋଉ କଣ କୁହନ୍ତି ସେ ସୋରିଷ ଅଦା ରସୁ ମସଲା ଟିକେ ତାପରେ ସବୁ ମସଲା ଟିକେ ପକେଇକି ଭାଜିବ ତାପରେ ସେଟା ଭଜା ସଇଲେ
କହିଲ ଯୋଉ କୋଉ କୋଉ ମସଲା?
ହଁ। ଯେମିତି କିି ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ, ଲୁଣ, ଟିକେ ଜିରା ଆଉ ଟିକେ ଧନିଆ ପାଉଡର। ସବୁ ପକେଇକି ଭଜାଯିବ ତାପରେ ଟମାଟର ପକାଯିବ। ସେଟା ଭଜା ହେଇଗଲେ ତାପରେ ଆଳୁ ପକେଇ କି କିଛି ସମୟକୁ ତେ ଇଏ ପାଣି ପକେଇକି ସେଟା ଭଜା ଯିବ ତାପରେ ହେଇ ସରିଲା ପରେ ପାଣି ଦେଇ ଦେଇକି ପାଣି ଫୁଟିଲେ ମାଛ ପକେଇ ଦେଇକି ଯେତେ ତମର ଝୋଳ ରଖିବା କଥା ରଖିକି ବାହାର କରିଦବ।
ଆଛା ତମେ ବିର୍ମି ରାନ୍ଧି ଶିଖିଛ।
ଆଁ।
ବିରିୟାନୀ ରାନ୍ଧି ଶିଖିଚ ହଁ ମୁଁ ବିରିୟାନୀ ରାନ୍ଧି ଶିଖିଛି ମୁଁ କେବେ ରାନ୍ଧିନି କିନ୍ତୁ ଦେଖିଛି।
ମୁଁ ସବୁବେଳେ ଦେଖେ କିନ୍ତୁ କରିପାରେ ନା।
ମୁଁ କେବେ କରିନି ଟ୍ରାଏ କିନ୍ତୁ ମୁଁ ଦେଖିଛି ବହୁତଥର।
ମୁଁ ବି ଦେଖିଛି କିନ୍ତୁ କେବେ କରିନି।
ମୁଁ କହୁଛି କେମିତି ରାନ୍ଧନ୍ତି ହେଲା ମୁଁ କିନ୍ତୁ ପ୍ର ତାରେ କେବେ ରାନ୍ଧିନି ଫାଷ୍ଟ କଣ କରିବେନା ଫାଷ୍ଟ ଆଗେ ଯଉ ପିଆଜ କୁ ଇଏ କରିଦବ ମାନେ କାଟିଦବ ତାପରେ ତେଲରେ ପିଆଜକୁ ଭାଜିଦବ। ଟିକେ ପିଆଜ ଟା ବ୍ରାଉନ କଲର ହେଇଯିବ ତାକୁ ବାହାର କରି ରଖିଦବ ତାପରେ ଯୋଉ ମାଂସ ଆଣିବା ଯୋଉ ଚିକେନ ହେଲା।
ହୁଁ।
ଚିକେନ ଆଣିବ ତାକୁ ଥଣ୍ଡା ପାଣିରେ ଆଗେ ଇଏ କରିଦବ ଅଧଘଣ୍ଟେ ରଖିଦବ। ଟିକେ ସେଥିରେ ଯେ ତେ ଯାହା କୋତରା ଓତରା ଥିବ ସବୁ ବାହାରି ଯିବ ସେ ଥଣ୍ଡା ପାଣିରେ ଧୋଇଲେ ହେଲା। ତାପରେ ତା ସବୁ ମସଲା ପକେଇବ ହଳଦୀ, ଲଙ୍କା ଆଉ ଯେତିକି ମସଲା ଅଛି ସବୁ ପକେଇବା ତାପରେ ବିରିୟାନୀ ମସଲା ପକେଇବା ତାପରେ ଆଉ କେତେ ପତ୍ର ଅଛି ତାକୁ ପକେଇବା ତେଲ ପକେଇବ। ଅଦା, ରସୁଣ ପକେଇବ। ତାପରେ ଏ ଯଉ ମେଥି ପତ୍ର ତାକୁ ପକେଇବ। ତାପରେ ତେଲ ପକେଇଦବ। ତାପରେ ତାକୁ ଅଧଘଣ୍ଟେ ଏମିତି ରଖିଦବ ମ୍ୟାରିନେଟ ହବା ପାଇଁ। ତାପରେ ତା ଚାଉଳ ଆଣିବ ଯଉ ଚାଉଳ ଆଣିକି ଚାଉଳରେ ଯୋଉ ଗୋଟେ ପତ୍ର ଅଛି ହେଲା ସେ ପତ୍ର ର ନାଁ ମୁ ଜାଣିନି ହେଲା। ସେ ପତ୍ର ଆଣିକି ସେଥିରେ ପକେଇଦବ ପୁଦିନା ପତ୍ର ପକେଇଦବ। ଟିକେ ତେଲ ପକେଇଦବ ତାପରେ ଇଲାଚି ଆଉ ଗୋଟେ କାଠ ମିଠା କାଠି ତାକୁ ପକେଇଦବ ତାପରେ ତାକୁ ବା -ଚୁଲିରେ ବା ଗ୍ୟାସ ତାପରେ ଫ୍ଲେ ଚଢ଼େଇ ଦବ ତାପରେ ଫ
ହ
ସେଇଟା ହେଇଗଲେ ଫୁଟିଗଲେ ତାପରେ ସେଥିରେ ଚାଉଳ ପକେଇଦବ। ତାପରେ ତାକୁ ଚାଉଡା ଆଉ ପାଣି ଅଲଗା କରିଦବ ତାପରେ ଯୋଉ ପୁଣି ଆଣିବ ଚିକେନ ଚଳେଇଦବ।
ବଛ
ଚୂଲିରେ ହଉ ବା ଗ୍ୟାସ ରେ ତାପରେ ସେ ଚିକେନ ହେଇସାରିଲା ପରେ ଦିଟାଙ୍କୁ ଉପର ତଳ କରିକି ରଖି ମାନେ ଫାଷ୍ଟ ଚାଉଳ ପକେଇଦବ ପୁଣି ମାଂସ ପକେଇଦବ ପୁଣି ଚାଉଳ ପକେଇଦବ ପୁଣି ମାଂସ ଏମିତି କରି ଲାଇନ ରେ ଥାକ କରିକି ପୁଣି ଚୂଲିରେ ରଖିଦବ ତାପରେ ଅଧଘଣ୍ଟା ପନ୍ଦର କୋଡ଼ିଏ ମିନିଟ ପରେ ହେଇଯିବ ବିରିୟାନୀ ଆଉ ତାପରେ ବିରିୟାନୀ ଏଞ୍ଜୟ କରିବ।
ତମେ ଖାଇବାରେ କଣ କଣ ଭଲ ଲାଗେ?
ମତେ ଖାଇବା ପାଇଁ ବିରିୟାନୀ ଠାରୁ ପୁଲାଉ ଭଲ ଲାଗେ। ମୁଁ ବିରିୟାନୀ ପ୍ରାୟ ସବୁଆଡ଼େ ଖାଉଛି ସେଥିପାଇଁ ମତେ ଭଲ ଲାଗୁନି ମତେ ପୁଲାଉ ଭଲ ଲାଗୁଛି।
ଆଚ୍ଛା। ଆଉ ମାନେ ପୁଅ ମାନେ ଏମିତି ମାନେ ଏ ବାହାର ଜିନିଷ ଖାଇବାକୁ ଭଲ ଲାଗେ।
କଣ ହେଲା ବାହାର ବାହାର ଜିନିଷ ମତେ ଗୁପଚୁପ ବହୁତ ଭଲ ଲାଗେ। ମତେ ସବୁବେଳେ ପ୍ରାୟ ଟାଇମ ମତେ ଗୁପଚୁପ ଖାଇବା ପାଇଁ ଇଚ୍ଛା ହୁଏ।
ସେଟା ସମସ୍ତଙ୍କ ପ୍ରିୟ ହେଇଥାଏ।
କଣ ହେଲା?
ମୁଁ କହିଲି ସେଟା ତ ସମସ୍ତଙ୍କର ପ୍ରିୟ ହେଇଥାଏ।
ହୁଁ ମୋର ବି ସେଇଟା ବହୁତ ପ୍ରିୟ ଆଉ ମତେ ଆଇସ୍କ୍ରିମ ବି ଭଲ ଲାଗେ। ସେକେଣ୍ଡ ଅପ୍ସନ ରେ ଆଇସ୍କ୍ରିମ୍ ଆସେ ଫାଷ୍ଟ ଅପସନରେ ମୋତେ ଗୁପଚୁପ ଭଲ ଲାଗେ ଫାଷ୍ଟ ପ୍ରାୟୋରିଟି ଗୁପଚୁପ।
ଖାଏ କିନ୍ତୁ ବେଳେ ବେଳେ ମତେ ଭଲ ଲାଗେ ନା ଆସି
ହଁ ମତେ ସବୁ ବେଳେ କହିବ ଗୁପଚୁପ ଖାଇ ମୁଁ କେବେ ଠାରୁ ଗୁପଚୁପ ଖାଇନି ବହୁତ ଦିନ ହେଇଯିବ ଇଦ୍ ଦିନା ଖାଇଥିଲି ଆଉ ଖାଇନି। ହୁଁ।
ଆଉ ଆଉ କଣ ଖାଇବା ଭଲ ଲାଗେ ମାନେ ଏମିତି? ଫ୍ରୁଟ ରେ ଯେମିତି ଆମ୍ବ ପିଜୁଳି
ହଁ। ମତେ ଆମ୍ବ ଯୋଉ ଯେତେବେଳେ ଆମ୍ବ କଞ୍ଚା ଥାଏ ସେତେବେଳେ ମତେ ଲଙ୍କାଗୁଣ୍ଡ ଆଉ ଲୁଣ ପକେଇକି ଘୋଳେଇକି ଖାଇବା ପାଇଁ ଭଲ ଲାଗେ ମତେ ପାଚିଲା ଆମ୍ବ ଏତେ ପସନ୍ଦ ନୁହେଁ କିନ୍ତୁ କଞ୍ଚା ଥିଲେ ମୁଁ ଖାଏ।
କଞ୍ଚାମର ଲଙ୍କା ପକେଇ ଦେଇେକି ଖାଇବୁ ସେ ଯଉ ମଜା
ହଁ। ହୁଁ।
ହଁ ସେଟା ମାନେ ସବୁ ସାଙ୍ଗ ମାନ ମତେ ଆମ୍ୱ ଭଲ ଲାଗେ ଜାମୁ କୋଳି ବର କୋଳି
ଆଚ୍ଛା ତମକୁ ଡ୍ରେସ୍ କୋଉ ଡ୍ରେସ୍ ପିନ୍ଧିବା ପାଇଁ ଭଲ ଲାଗେ? ଇଣ୍ଡିଆନ ବା ୱେଷ୍ଟର୍ନ୍?
ନାଇଁ। ୱେଷ୍ଟର୍ନ ଭଲ ଲାଗେ ଇଣ୍ଡିଆନ୍ ଭଲ ଲାଗେ ମତା ଅଧକା ଲେହେଙ୍ଗା ଶାଢୀ ଏଗୁଳିଆ ଭଲ ଲାଗେ।
ଆଚ୍ଛା।
ତମକୁ?
ମତେ ୱେଷ୍ଟର୍ନ ଭଲ ଲାଗେ କିନ୍ତୁ ମୁଁ ୟର କରେ ଇଣ୍ଡିଆନ୍।
ଅଲଗା ଅଲଗା ଥାଏ ଆଉ।
ହଁ ସମସ୍ତଙ୍କର ପସନ୍ଦ ଅଲଗା ଅଲଗା ଆଉ।
ଆଉ ତମକୁ କଉ ଆମର ରାତିରେ ରନ୍ଧା ହବ ରୁଟି ରନ୍ଧା ହବ। ଆଉ ତରକାରୀ ଅଛି ଦିନରେ ଯାକ ଖାଇଥିଲେ ସେଇଟା ଅଛି ସେଇଟା ଗରମ କରିକି ଖାଇଦେବୁ ଆଉ।
ଆଁ ତମେ କଣ କହୁଥିଲ?
ହଁ ମୁଁ କହୁଥିଲି ତମେ ତମକୁ କହୁ ମୁଁ ଭି ଭଲ ଲାଗେ?
ଟା ପୁରୁଣା ଅଧିକ ଭଲ ଲାଗେ।
ଗୋଟେ ମୋତେ ପୁରୁଣା ମୁଭି ଅଧିକ ଭଲ ଲାଗେ। ଯେମିତି କି ଏମିତି ଆଉ।
ଆଚ୍ଛା।
ତମକୁ?
ମତେ ଭଲ ଲାଗେ ମତେ ବି ପୁରୁଣା ମୁଭି। ମତେ ଗୋଟେ ମୁଭି ଭଲ ଲାଗୁଥିଲା ସେ ମୁଭି ହେଲା ମୁଁ ସେ ଦସ୍ତି କରିବି ମତେ ସେଇଟା ବଢିଆ ଲାଗେ ଯେତେଟା ଦେଖିଲେ ମୁଁ ପ୍ରାୟ ସବୁ ସେତେବେଳେ ସେଇଟା ଟିଭିରେ କିମ୍ବା ସେଟା ଫୋନ ରେ ତ ଆସେନି ଫୋନ ରେ ଆସେ ମ ସେଟାକୁ ତମେ କିଣିକି ଦେଖିପାରିବ। କିନ୍ତୁ ମୁଁ ଫୋନ ମନରେ ଦେଖେିନି ଯ ଟିଭିରେ ଦେଖି ମତେ ବଢିଆ ଲାଗେ ସେ ମୁଭି
ସେ ମୁଭି ଦେଖିଛ ତମେ?
ନାଁ ନା ମୁ ଦେଖିନି
ସେ ମେନ୍ କ୍ୟାରେକ୍ଟର ସେଥିରେ ଥାନ୍ତି କରିନା ଆଉ ଯୋଉ ହଁ ଆଉ ଗୋଟେ ହିରୋଇନ ନା କଣ ରାନୀ ମୁଖାର୍ଜୀ ସେ ବହୁତ ପୁରୁଣା ହିରୋଇନ।
ଓହୋ।
ହିରୋ ଥା ମେନକାଷ୍ଟର ହିତିକ ରୋସନ ବଢିଆ ଲାଗେ ସେ ମୁଭି। ଦେଖିବ ତମେ। ହ ନୂଆ ନୂଆ ମୁଭି ମୁଁ ବେଶୀ ଦେଖେନି। ମୁଁ ବେଶୀ କିଏ ଡ୍ରାମା ଦେଖେ। ମତେ କେ ଡ୍ରାମା ବହୁତ ଭଲ ଲାଗେ।
ପୁଣି ଦେଖ ତା ସହିତ କେବେ କେବେ ଦେଖି ମ ନହଲେ ନାଇଁ
ଆଚ୍ଛା ତମେ କଉ କୋଉ କିଏ ଡ୍ରାମା ଦେଖଛ ମତେ କହିଲ?
ଜାଣିନି କାଳେ ମତେ ଭଲଲାଗେନି। ଯେତେବେଳେ ସେ ମୁଁ ସାନଭଉଣୀ ଅଛି ସେ ଯେତେବେଳେ ଦେଖିଥିବେ ମୁଁ ଯାଇଙ୍କୀ ତା ସାଇଟ୍ ରେ ଖେଳିକି ଖାଲି ମାନେ ଅନେଇ
ଆଚ୍ଛା ମାନେ ସେମିତି ସର୍ଟସ ରେ ଦେଖେ ଏମିତି କେମିତି କିଛି ଡ୍ରାମା ଦେଖେନି।
କାଇଁ ନା ଏମିତି ସଟ୍ କଟ୍ ରେ ଦେଖେ ସିଏ ଲାଉ ଦେଖିକି ମତେ ଭଳିଆ ଦେଖିବାକୁ ଭଲଲାଗେନି।
ଆଚ୍ଛା
ଆଉ ତମେ କଣ କଣ କହିପା ମଧ୍ୟ ଭଲଲାଗେନି କୋଉ ପଦେ।
ପହେଲା
ମୁଁ କହିଲି ତମ ହବି କଣ ତମକୁ କଣ ଭଲ ଲାଗେ?
ମତେ ବୁଲିବା ପାଇଁ ବହୁତ୍ ଭଲ ଲାଗେ। ମାନେ କୌଣ ସବୁ ଜାଗା କୁ ଅଲଗା ଅଲଗା ଜାଗାକୁ ଯିବ। କିନ୍ତୁ ମତେ ରାତିରେ ବେସି ବୁଲିବା ପାଇଁ ଭଲଲାଗେ। ଏମିତି ବାଇକ୍ ରେ ଯିବ ବୁଲିବା ପାଇଁ ରାତିରେ। ବଢ଼ିଆ ଲାଗେ ମୋତେ ସେଇଟା।
ହଁ ସେ ଭିଉ ମାନେ ପୁରା ଅଲଗା।
ହଁ ପୁରା ଅଲଗା ପ୍ର ପ୍ରକାର। ମୁଁ କେବେ ବାହାରେ ବେଶୀ ରା ତିରେ ଯାଏନି। ଯେତେବେଳେ ଯୋଉଦିନ ବି ଯାଏ ମତେ ବଢ଼ିଆ ଲାଗେ। ପୁରା ବେଶୀ କାର୍ ଅଟୋରେ ଯିବନି ମାନେ ଯିବା ପାଇଁ ଭଲଲାଗେନି। ବାଇକ୍ ରେ ଯିବ ରା ତିରେ ପୁରା ବଢ଼ିଆ ଲାଗିବ। ସେଠି ଗୁପଚୁପ୍ ଆଇସ୍କ୍ରିମ୍ ଖାଇବ ବୁଲିବା ମସ୍ତ୍ ଲାଗିବ।
ମାନେ ବାଇକ୍ ରେ ତ ସବୁ ଯାଗା ପୁରା ଖୋଲା ଥାଏ। କାର୍ ରେ ଚ ଟ କଲେ ସେ ମାନେ ଟିକେ ଇଏ ହେଇକି ଥାଏ।
ମେନ୍ ଖରା ଦିନରେ ଯେତ୍ ସେଟା ରାତି ହୁଏ, ଖରାଦିନ ରାତି ବହୁତ୍ ଥଣ୍ତା ଲାଗେ। ବାଇକ୍ ରେ ବୁଲିଲେ ବଢ଼ିଆ ଲାଗେ।
ହଁ। ମୋତେ ବି ଭଲ ଲାଗେ। କିନ୍ତୁ ମୁଁ ବାଇକ୍ କୁଆଡ଼େ ଯାଏନି କି ବେଶୀ ରାତିରେ ବି କୁଆଡ଼େ ଯାଏନି।
ମୁଁ ବି କେବେ ଯାଏନି। ମୁଁ ଯେତେବେଳେ ମାମୁଁ ଘରେ କିମ୍ବା ଏଠି ଘରେ କେବେ କେମିତି ହେଲେ ଯୋଉ ଗଲେ ମତେ ବଢ଼ିଆ ଲାଗେ। ପୁରା ସବୁ ଜାଗାରେ ପୁରା ଲାଇଟ୍ ଫାଇଟ୍ ଜଳୁଥିବ ବଢ଼ିଆ ଲାଗେ।
ହଁ।